କଣ କରୁଚ?
ହଁ ଏଇ ଆସିଥିଲି ଟିକେ ମାଉସା ହୋଟେଲ ଆଡେ ଆଉ।
କଣ ଖାଇବାକୁ?
ହଁ ଭାଇ ମେସ୍ ରେ ଟିକେ ଖିଆ ପିଆ ଠିକ୍ ନାହିଁ ତ।
କଣ କହିଲ ନା ଖାଇନୁ ଖାଇବାକୁ ଯାଉଚୁ।
ନାଇ ଖାଇନି ବା ଖାଇବାକୁ ଯାଉଛୁ ଯେ ବିରିୟାନୀ କହୁଛି ଶହେ ପଚାଶ୍ ଟଙ୍କା। ତାହା ଲାଗି।
ଆମର ସେଠି ଶହେ ପଚାଶେ ଆମର ୟା ଡେ ଶହେ କୋଡିଏ।
ଶହେ କୋଡ଼ିଏ ଟଙ୍କା ତମର ସେପ
ହଁ ଶହେ କୋଡ଼ିଏ ଶହେ ଦଶ।
ଆମର ଶହେ ପଚାଶ୍ ଟଙ୍କା ନଉଛନ୍ତି ଦେଖୁନ ତମର କେତେ ପିସ୍ ଚିକେନେ?
ତିନି ପିସି ଯଦି ଲେଗ୍ ପିସ୍ ନବ ଦି ପିସ୍ ଯଦି ଲେଗ୍ ପିସ୍ ନ ନବ ତିନି ପିସ୍ ଗୋଟେ ଅଣ୍ଡା।
ଆମର ଦଉଛନ୍ତି ବା ଚାରି ପିସି ଆଉ ଗୋଟେ ଅଣ୍ଡା ଏମିତି ଦେଢଶ୍ ଟଙ୍କା ନଉଛନ୍ତି ଆଉ।
ହଁ ଗୋଟେ ଭିଜିକି ଆଉ ଗୋଟେ ଭିଜିକି ତିରିଶ ଟଙ୍କା ସିଏ ନଉଛନ୍ତି। ମାରିଦଉଛନ୍ତି।
ହଁ ପରା ଆଉ ଭାବିଛି ଦେଖୁଛି ଏ କଣ ମାଛ ମିଲ୍ ଏ କା ଅଛି କି କଣ ତମ ପଟେ ମାଛ ମିଲ୍ କେତେ?
ମାଛ ଆମର ଷାଠିଏ ସତୁରି। ଦି ପିସ୍ ଚିକେନେ ତ ସେଇ ଷାଠ୍ ଏ ସତୁରି ଦି ପି-ଚାରି ପିସ୍ ଚିକେନ ରହିବ ଝୋଳ।
ଆଉ ତମେ ଏବେ କୋଉଠି ରହୁଛ ଯେ?
ମୁଁ ବା ଭୁବନେଶ୍ୱର ରେ ରହୁଛି ମେସ୍ ରେ।
ହଁ ଭୁବନେଶ୍ୱର କେବେଠୁ ଗଲଣି?
ମୁଁ ଆଇଲେଣୀରେ ମାସଟେ ବେ- ଉଣେଇଶି ଦି ମାସ୍ ହବ।
ହଁ।
ହୁଁ।
ଆଉ ଗାଁକୁ ଯାଇନୁ ତାହେଲେ?
ଯାଇଥିଲି ଏବେ-ଏବେ ଆସିଛି ଗାଁ ରୁ।
ହୁଁ ଗୋଟା ଘର କାମ ହବ ଯେ
ହୁଁ।
ମିସ୍ତ୍ରୀ କୋଉଠୁକୁ ଆଣିବା କହିଲ?
ମିସ୍ତ୍ରୀ ମୋ ସାଙ୍ଗ ଗୋଟେ ମିସ୍ତ୍ରୀ ବୁଜୁଛି ନବ କି?
ଏଁ।
ମୋ ସାଙ୍ଗ ଗୋଟେ ମିସ୍ତ୍ରୀ ବୁଝୁଛି ନବ କି?
କୋଉ ଠାରୁ ସିଏ?
ସେ ଖର୍ଦ୍ଧାର।
କେତେ କଣ ନେବେ କଣ କେମିତି କଣ?
ସାତଶହ।
ସାତଶହ!
ହୁଁ
ମାନେ କଣ ଦିନକୁ ନା ଟୋଟାଲି?
ଦିନକୁ।
ଉଁ, ଦିନକୁ ନା! ଆଉ ଖାଇବା ପିଇବା କେମିତି କଣ ରହିବ?
ଖାଇବା ପିଇବା ତମେ ଦବ ଦି ପହର ଟାଇମ୍ ଟା। ହୁଁ, ଦିି ପହର ଟାଇମ୍ ଟା ଖାଇ ଗୋଟେ ଥର ଖାଇବ, ଆଉ ଗୋଟେ ଥର ସକାଳ ଆସିବେ ରାତିକି ଛ ଟା ଗୋଟେ ଥର ଖାଇବାକୁ ଦବ, ଗୋଟେ ଥର ଜଳଖିଆ ଆଉ।
ତାହେଲେ ଦିନକୁ ତିନିଶହ ଟଙ୍କା ନେବେ। ଏ କେତେ କହିଲ?
ସାତଶହ।
ସାତଶହ ନାହିଁ କି! ମାନେ ମୁଁ ତାହେଲେ ମୋର ତ ଯାହାହେଲେ କାମ ଲାଗିବ ବର୍ଷେ ଖଣ୍ଡେ କରିବା ପାଇଁ ଲଗାତାର
ବର୍ଷେ ଏତେ କଣ କରିବ ବେଶୀ ମିସ୍ତ୍ରୀ ଆଣହେରି ବେଗି ସରିବ।
ଆମର ବା ଗୋଟେ ବିଲ୍ଡିଂ ତିଆରି ହଉଛି କୋଡିଏ ମହଲ
ହଁ, ଆପାର୍ଟମେଣ୍ଟ? କଣ ଭଡା ଦବ?
ହଁ, ଭଡା ଦବା ପିଲାମାନଙ୍କୁ ରହିବେ ଆଉ।
ଆ ତା ହେଲେ ବହୁତ ସମୟ ଲାଗିବ।
ହଁ ବା ଏ ତମକୁ ତମ ପଟେ କଣ ମିସ୍ତ୍ରୀ ଅଛନ୍ତି ମାନେ ବର୍ଷେ କାମ କରିପାରିବେ?
ଠିକା ଦେଇଦବ।
ହୁଁ
ତାହେଲେ କରିବେ ତାଙ୍କେ।
ଆଉ ତମେ, ତୁମ ବାହାଘର କେବେ ଯେ?
ବାହାଘର ହବ ବାହାଘର ପଢା ହଉଛି ବାହାଘର ଏବେ କଣ ହବ।
କଣ ତମେପା ଗୋଟେ ଝିଅକୁ ଭଲ ପାଉଥିଲ?
ନାଇଁ ନାଇଁ ନାଇଁ ନାଇଁ।
ଆଉ
ମୋର ଗୋଟେ ସାଙ୍ଗଟା ଭଲ ଲାଗୁଥିଲା ଦିନରେ ଖାଲି।
ହଁ
ହଁ, ଆମ ରୁମର।
ଆଉ ତମ, ତମ ସେପଟେ ଭଲ ହୋଟେଲ ଅଛି ନା ନାଇଁ?
ହୋଟେଲ ଏ ୱାନ ଅଛି ଯେ, କିନ୍ତୁ ଖାଇବା ଟା ଭଲ ଲାଗୁନି ଆଉ ଟେଷ୍ଟ ନାଇଁ। ଏ ଭଲ ଲାଗୁନି। କମ ପଇସା କିନ୍ତୁ ଖାଇବାକୁ ଭଲ ଲାଗୁନି। ବେଷ୍ଟ
ସେଇଥିପାଇଁ କମ ପଇସା ବୋଲି ଟେଷ୍ଟ ରହୁନି। ଯଦି ଅଧିକା ପଇସା ହୁଅନ୍ତା ତାହେଲେ ଭଲ ଲାଗନ୍ତା ଖାଇବାର ସୁ୍ଆଦ
ଭଲ ଲାଗୁନି ଆଉ କଣ କରିଆ।
ତାହେଲେ ତମେ ଏବେ ଭୁବନେଶ୍ୱରରେ ରହୁଛ।
ହଁ, ଆଉ କଣ ତମ ଆଡେ ବର୍ଷା ହେଇଚି ନାଁ ନାଇଁ?
ହଁ ବର୍ଷା ହେଇଛି ଆଉ। ଆଜି ତ ସକାଳୁ ଉଠୁ ଉଠୁ ବର୍ଷା ପକେଇଲା ତାପରେ ଉଠିକି ଆମେ ପାଠ ପଢିବାକୁ ଯିବୁ ବୋଲି ଭାବିଲୁ ଦେଖିଲା ବେଳକୁ ଆଜି ଛୁ ଅଛି ସେଇଥିପାଇଁ ଘରେ ଆଉଥରେ ଶୋଇପଡ଼ିଲୁ ଆଉ।
କେତେବେଳେ ଉଠିଲ।
ହଁ ବାରଟା ଳକୁ ଉଠା ହେଲା ଆଉ କଣ କରିବା ଆଉ। ହୁଁ।
ମାନେ ବାରଟାକୁ ଉଠୁଛ ଖାଏ ଗାଧେଇଲ ଦାନ୍ତ ଘସିଲ କେତେବେଳକୁ?
ସେ ଗୋଟେ ମୋର ଆଗ ଗାଧୁଆ ତାପରେ ଯାଇକି ଦାନ୍ତ ଘସିବି।
ଏତେ ଲେଟ କେମିତ୍ ହେଲେ ଦେହ ଖରାପ ହବନି।
କଣ କରିବା ଆଉ ଗାଁ ରେ ଥିଲା ବେଳେ ଭଲରେ ରହୁଥିଲି ଆଉ। ଏଠି ଆସିକି ଏକା ରହୁଛି ଯେହେତୁ। ସେମିତି ଆଉ ଆଉ ତମେ କେତେବେଳକୁ ଉଠିଲ?
ମୁଁ ସଖାଳୁ ଆମେ ସାଢ଼େ ପା ଉଠେଇ ଦେଲା କଲ କରିକି ତଥାପି ଶୋଇପକେଇଲି ଉଠେଇଲି ଦଶଟାବେଳକୁ।
ଖିଆ ପିଆ ଖାଇଲୁ ସାଢେ ଗୋଟେକୁ ତାପରେ ଚାଲିଲୁ ଟିକେ ରିଲସ କରିକି ଆଇଲୁ। ସା ଚାରିଟା ହେଇଗଲା।
ମୁଁ ଶୁଣିଲି ତମେ ଭଲ ରିଲ୍ସ କରୁଚ।
ଆଛା ତ ମୁଁ କଣ ଶୁଣିଥିଲି ତମେ ପା ଘର ଛାଡିଥାନ୍ତ ରୁମୁ।
ଛାଡିଥାନ୍ତୁ ଯେ ଆମେ ଯାଇଥିଲୁ ସିଆଡେ ଦେଖିବାକୁ ଘ ଭଲ ଘର ନାହିଁ।
ଭଲ ନାହିଁ।
ନା ତାପରେ ପୁଣି ଏବେ ବର୍ଷା ଦିନ ଆସୁଚି ହେଲା କି।
ହାଁ।
ବର୍ଷା ଦିନ ଆସୁଚି ଯେହେତୁ ବର୍ଷା ଦିନ ଆସୁଚି ବର୍ଷା ପାଣି ପକେଇଲେ ପାଣି ହବ ସିଆଡେ ଖାଲି। ତାପରେ ଗୋଟେ ଭଲ ଲାଗିବ କି ପାଣି ଗୋଟେ ପଇଲେ ଗୋଟେ ଭଲ ଲାଗିବ କି ରହିବାକୁ ତମେ ନିଜେ କହୁନ।
ସେଇ ଯୋଗୁପା ଆମେ ଗୋଟେ ଦେଖୁଚୁ ଆଉ ହଠାତେ ତ ସାଙ୍ଗେ ସାଙ୍ଗେ ଘର ଦେଖ ନା ଭୁବନେଶ୍ୱର ରେ। ମୁଁ ପା ଏବେ ଭୁବନେଶ୍ଵରରେ ରହୁଚି ତମେ କୋଉଠି ରହୁଛ?
ମୁଁ ସହିଦ ନଗର।
ଏ ଶହୀଦିନଗରରେ ତ ମୁଁ ରହୁଛି ତମେ କୋଉଠି ରହୁଛ?
କଲେଜେ ଆଡେ ରହୁଛି।
ମୋହର୍ଛିି କଲେଜରେ ରହୁଛ କି ମୁଁ ସେପଟ ମୁଁ ସେ ଏପଟେ ରହିଯାଉଛି କୋଉ ସେଇ କଲେଜ ନାଁଟା ମୋର ମନେ ପଡୁନି ଡିପ୍ଲୋମା କଲେଜ। ଏ ପାଖରେ ମୁଁ ରହୁଛି। ଆଉ ତାହେଲେ ଆସୁଛ କେତେବେଳେ ଦେଖାହବା।
ହୁଁ ଦେଖାହବା ଆଉ ଆଉ କଣ ବୁଲାବୁଲି ଚାଲି ଛି ନା ଖାଲି ପଢାପଢି କରୁଛ।
ପଢାପଢି ସେଇଟା ଶୁନୁ ବୁଲାବୁଲି ଟିକେ ହଉଛି ବାହାରକୁ କୁଆଡେ ବୁଲାବୁଲି ନାହିଁ ସବୁ ଭୁବନେଶ୍ୱର ଭିତରେ ହଉ ଛି ଆଉ
ହଁ ଅ ଆଉ ଶୁନ୍‌ନା ଘର ଦେଖିବାକୁ ଯୋଉ ଯାଇଥିଲୁ।
ହୁଁ।
ଆଉ ଭଲ ଘର ନାହିଁ ମାନେ ତମ ନଜରରେ କୋଉଠି ଘର ଅଛି କି ଏଠି?
ଘର ଏଇଠି ଦେଖା ବହୁତ ପଇସା।
ହୁଁ।
କମ ବାଲା ମିଳିବନି ଭଲରେ ତାହେଲେ ତିନି ଚାରି ହଜାର ଟଙ୍କା ଉପର ପଡୁ ଆଉ ଯୋଉରା କମ ପଇସା ସେଇଟା ଭଲ ନାହିଁ।
ହୁଁ। ତମେ ଯୋଉ ରହୁଛ କେତେ ପଇସା ନଉଛି ମାସକୁ?
ବାଇଶ ସହ।
ଆଉ ଖାଇବା ପିଇବା।
ଖାଇବା ବି ଅଲଗା ପନ୍ଦରଶହ ଦବ। ଆଉ
ଓ ତାହେଲେ ଟୋଟାଲ ଖର୍ଚ୍ଚ ହେଇଯାଉଛି ଯା ହେଲେ ସମୁଦାୟ ପାଞ୍ଚ ଛଅ ହଜାର ପାଖାପାଖି ଆଉ ନାଇଁ କି।
ହଁ ହଁ ସରି। ଆଉ ଏଇ ନ କିଛି ଖାଇନୁ। ଏଇ ନେ ତ ଭା ତ ଏଇନ ତ ଭାତ ଖାଇଛି। ଆଉ କଣ ଖାଇବି?
ହଁ ଦିଟା ବେଳକୁ ତ ଭା ଭାତ ଖାଇଥିଲୁ। ଭାତ ଖାଇକି ଆମେ ଯାଇଥିଲୁ ଟିକେ ଗୋଟେ କ୍ଲାସ୍ କରିବାକୁ ହେଲା କି।
ହୁଁ।
ସେଠି ଆମେ ସେଠିକି କଣ ପାଇଁ ଯାଉଛ କହିଲ ଗୋଟେ କ୍ଲାସ ଚାଲିଛି। ଚାକିରି ବାକିରି ଦେବେ ବୋଲି କହିଛନ୍ତି ହେଲା। ସେଇ ଯୋଗୁ ଆମେ ଟିକେ ଯିବା ଆସ କରୁଚୁ ଆଉ। ଯିବା ଆସିବା ଟିକେ ଅସୁବିଧା ହଉଚି ବସ ରେ ଯିବା ଆସିବା। ଭାବୁଛି ଗୋଟେ ଗାଡି ଆଣିବି ବୋଲି।
ହ କଣ ଇଏ ଏଟା ଭଡାରେ ନା ଘରୁ ଆଣିବ ହାରି।
ନାଇଁ ଭଡାରେ ଆଣିବା। ଘରୁ ଏତେ ବାଟେ ତ ଆଣି ହବନି। ତାପରେ ମୋର ଗୋଟେ ଗୋ ସାଙ୍ଗ ଟା ତାର ବୟସ ହେଇନି। ତାକୁ ଅଠର ବର୍ଷ ହେଇନି ହେଲା କିି। ସିଏ ଖାଲି କହୁଛି ଗାଡି କିଣିବ ଗାଡି କିଣ।
ହୁଁ ଅଠର ବର୍ଷ ଭିତରେ ଡିଏଲା ମିଳିବନି। ଗାଡି କି ନେଇନି କିନ୍ତୁ ମୁଁ ସାଙ୍ଗ କିଣିଛି ଯେ ମୋ ସାଙ୍ଗ କିଣିଛି। ତା ବାବା ନାଁରେ କିଣିଛି। ଉ ହୁ।
ଓହୋ।
ତା ନାରେ ଗାଡି ମିଳିବନି।
ଆଉ ତମେ ଇଭେଣ୍ଟ ଆଡେ ଯାଇନ।
ଇଭେଣ୍ଟ କାଲି ରାତିି ଯାଇଥିଲୁ। ଆଉ ଜଣୁ କାଲି ରାତି ଯ ଯାଇଥିଲୁ ଇଆଡେ ଆମର କଲ୍ପନା ଆଡେ।
ଆଉ ଇଭେଣ୍ଟ ରେ କେତେ ପଇସା ପାଉଛ? ଗୋଟେ ରାତି କୁ।
ଗୋଟେ ରାତିକୁ ତିନିଶହ ପଚାସେ।
ହୁଁ ମାନେ ପୁରା ହଁ କୁହ।
ତମେ କଣ ବୁଝାବୁଝି କରୁଥିଲ ପା ଇଭେଣ୍ଟ।
ବୁଝାବୁଝି କରୁଥିଲୁ ଯେ ଆମେ ବୁଝାବୁଝି କରୁଛୁ ପିଲା ଯାଉଛନ୍ତି। ତମ ନଜରରେ କି ପିଲା ହେବେ କି?
ସବୁ ପଳୁଛନ୍ତି ଅନ୍ୟ ଆଡେ। ହଉ ଗୋଟେ ଦିନରେ ଦି ଗୋଟେ ଦିନରେ ଯି ଦି ଦିଟା ଲହର ହେଇ ଯାଉନି। ଇଆଡେ ସାଇଡ
ଓହୋ ତାହେଲେ ତମର ଦି ପରେ ବି ଯାଉଛନ୍ତି ରାତିରେ ବି ଯାଉଛନ୍ତି ପିଲା ନାଇଁ କି।
ଦୁଇଶହ ପିଲା ବୋଳୁ ଦିଟା ପିଲା ଯାଇଥିଲେ ମେସେ ରୁ।
ନା ଆମର କଣ କହିଲା ଆମର ଏଇ ସାଙ୍ଗେ ସାଙ୍ଗେ ପଇସା ଆମର ମାନେ ହେଇକି ତମେ ଏଇନା ଆମକୁ ଏଇଠି କହିଲେ ଆମ ମାଲିକ।
ପିଲା କହୁଥିଲେ ମୁଁ ଜାଣିଛି।
ହଁ ହୋଉ ଶୁଣିଥୁବ। ଆମର ସାଙ୍ଗେ ସାଙ୍ଗେ ପଇସା ତମେ ଆମ ସାଙ୍ଗେ ଯିବ ନା ନାଇଁ ଏଥର।
ହଁ ଯିିବି ନିଶ୍ଚୟ ଡାକିଲେ।
ହଁ ଆମେ ତ ଯାକିବୁ ଯେମିତି ଦେଲେ। କାହିଁକିନା ଆମର ବି ପିଲା ଦରକାର ନା। ବୁଝିପାରିଲ କି ନାଇଁ? ସେଇଆ ମୁଁ କହୁଛି।
ଡାକିଲେ ନିଶ୍ଚୟ ଯିବା ଆଉ।
ହୁଁ।
ଆଉ କଣ କେବେ ଅଛି ନା କଣ ରେ।
ହଁ ଅଛି ଏକ ତାରିଖ ଦିନ ଗୋଟେ ଅଛି। ହେଲା କି। ଆମର ତ ମିସ୍ ହଁ ଆମର କଣ ହେଇଛି କହିଲ ମୁଁ ତମକୁ କହିବି ଆଗକୁ। ହଁ ଆମର ଢେରେ ଆସୁଛି ପୋଗ୍ରାମ ହେଲା କି।
ତମର ସବୁ ବାହରୁ ଆ ଏଇ ମାନେ ଭୁବନେଶ୍ଵର ଭିତରେ ସେତେ ନାଇଁ ବାହାରେ ସବୁ।
ହଁ ଆମର ଯାଜପୁର ବରମପୁର ତାପରେ ସେପଟେ ଏମିତି ଗୋଟେ। ଗୋଟେ ଗୋଟେ ଥର ଜାଣିଛନ୍ତି ନା କଲିକତା ଆଡୁ ଆସୁଛି ହଁ ପିଲାମାନେ। ଟ୍ରେନ ରେ ବସିକି ଦିନେ ପୂର୍ବରୁ ଯାଉଛନ୍ତି।
ଏଲେ ହେଲେ କ୍ଲାସ ପ୍ଲାସ କରୁନଥିବେତ।
ଏ ଛୁଟି ଦିନ ଦେଖିକି ଯା କୁହା ପଡିବ। ଯଦି ଦୂର ବାଟ ଆସିଥିବ ଆମ ମାଲିକ ଆମକୁ ଛୁଟି ଦିନରେ କହିବ ଆମେ ଯିବୁ ଗୋଟେ ଦିନ ପୂର୍ବରୁ। ହ
ହଁ।
ଆଉ ସିଏ ସିଏ ଯଦି କଈବ ସିଏ କେତେ ଟଙ୍କା ନେ ଦେବ କହିଲ ଗୋଟେ ରାତିକି ହଜାର ଟଙ୍କା। ଭଲ ନୁହଁ ଆଉ ଯଦି ମୁଭି ହିଁ ପଡିଗଲା। ପୁଣି ଆହୁରି ଦୁଇଶହ ତିନିଶହ ଏକ୍ସଟ୍ରା ତେରଶହ ଚଉଦଶହ ଏମିତି ରହୁ।
ଆଜି ମୋ ସାଙ୍ଗ ଟେ ଗୋଟେ ଯାଇଥିଲା ଜଣଙ୍କର ତିନିଶହ ଟଙ୍କା ଲେଖା ଯାଉଛି ତା।
ଏଇ ସୁୁବ୍ରତର କି।
ହଁ ହଁ ସୁବ୍ରତର।
ହଁ ମୁଁ ଶୁଣିଛି ବା ସିଏ ଆଗରୁ ଆମେ ତାର ଯାଉଥିଲୁ ତମେ ଯେତେବେଳେ ଆସିନଥିଲ ନୁହଁ କି।
ହଁ।
ଆମର ଏ ତାର ଯାଉ ତାପରେ ସିଏ କଣ କହିଲ ପଇସା ପତ୍ର ଦବା ଲେଟ କଲା ହେଲା କି।
ଲେଟ୍ ହେଲା ମୋର ମାସଟା ହେଲାଣି ନଅ ନଅଶହ ଟଙ୍କା ଦଉନି ଆଉ। ତିନଟା।
ମତେ ପରା ଦେଲା ମତେ ମୋର ଗୋଟେଥର ଇଏ ହେଇଥିଲା ଅ ସା ସାତଶହ ଟଙ୍କା ହେଲା କି ମତେ ସେ କୋଉ ଦିନ ଦେଲା କହିଲ। ଆସିକି ଗୋଟେ ମାସ୍ ସେ ଦେଢ଼ ମାସ ପରେ ହବ।
ମୋର ଏବେ ମାସେ ଦଶ ଦିନ ହେଲାଣି ଦଉନି ମାଗି ମାଗି ଧବଡା ହେଲାଣି ନା ଦଉନି।
ଆ କଣ କରିବ କହିଲ ଏଇଥିରେ।
ଆଁ। ମୋ ସାଙ୍ଗଟାକୁ ଯିଏ ଦଉଛି ବୋଲି ସିଏ ପଳଉଚି ଭୁସ୍ କିନା ମତେ ଡାକୁଚି ଆ ଯିବା କାଲି ଗୋଟେ ଅଛି ମୁଁ କହିଲି ମୁଁ। ଯିବିନି ତ ଆଉ କାହାର ସିନା ପଳେଇବି ତାର ଯିବିନି। ହେ ଯିବାକୁ ଇଛା ହଉନି ଦେଲେ ସିନା କି।
ଗୋଟେ ଦେଖ ପିଲା ଗୋଟେ କଣ ପଇସା ଗୋଟେ। ଦେଲେ ପିଲାଙ୍କର ଇଚ୍ଛା ହବ ଯିବାପାଇଁ ହଁ କି ନାଇଁ। ଆଉ ଯଦି ଆଉ ଗୋଟେ ଆମେ ଗୋଟେ। ଯାଉଛି ଆମର ପଇସା ଦରକାର ବୋଲି। ତୁ ଡେରି କରିବୁ ପଇସା ଦବୁନି।
ଦେଲେ ସିନା ପିଲା ଆଗ୍ରହ ହେଇ ଯିବାକୁ ନେଇକି ବେଶୀ ପିଲା ଯିବେ କାଲିବେ ସେମତି ଗୋଟେ। ଗୋଟେ ଭାଇଟେ କହୁଥିଲେ କହିଲେ ଇଏ ଦେଇ ଦଉଛନ୍ତି ବୋଲି ମୁଁ ସେଥି ପାଇଁ ଆକଁର ଆଉଛି ନହେଲେ ଆଉ ମୁଁ କାହାର ଯାଉନି। ଦରକାର ହଉଛି ପଇସା ସେଇଥିପାଇଁ ସଡନ୍ ଡ ମୁଁ ପଳଉଛି କାଲି ଏବେ କହୁ ଗୋଟେ ଭାଇରେ।
ଆଉ ତମେ ରୁମ ନେଇକି ରହୁଛ ତାହେଲେ ଭୁବନେଶ୍ଵରରେ।
ହଁ ହଁ।
ଗୋଟେ ରୁମ୍ ରେ କେତେ ପିଲା।
ଛଅ ଜଣ।
ଛଅ ଜଣ। ତାହେଲେ ଏ ଜଣଙ୍କ ପିଛା ବାଇଶହ ଟଙ୍କା ଦଉଛ ବେଡ ଆଉ।
ବେଡ ହଁ ବେଡ ଯ
ତାହଲେ ଏମତି ଦେଲା ବେଳକୁ ସେ ଯହେଲେ ଗୋଟେ ରୁମ ରୁ ଏଗାର ବାର ହଜାର ଟଙ୍କ ଆଁ ପାଉଛନ୍ତି ବୋଧେ ଆଉ।
ଏଗାର ବାର ତାପରେ ଚାରିଟା ରୁ ଟୋଟାଲବା।
ଚାରିଟା ରୁମ୍ ପୁଣି ଚାରିଟା ରୁମ ରେ ପୁଣି ଆହୁରି ପିଲା ଥିବେ ନା